ବଡ଼ ଭାଇ କୁହ।
ଛୋଟ ଭାଇ କଣ କରୁଚ?
ବଡ ଏଇ ଏଇ ବସିଛି ଏଠି ଆମ ଗାଁ ରେ ବସିଛି।
ଆଚ୍ଛା ଖାଇସାଇଲୁଣିି?
ନା ଖାଇନି ସଞବେଳେ ଯାହା ଖାଇଥିଲେ ଏବେ ଆଉ ଖାଇନି। ଆପଣ? ମୁଁ ଖାଇ ଥିଲି କ୍ଷୀର ଟିକେ ପିଇଥିଲି ଆଉ ଖାଇନି ଖାଲି କ୍ଷୀର ଟିକେ ପିଇ ଦେଇଥିଲି। ଆପଣ କଣ ଖାଇଥିଲେ? ।
ମୁଁ ଖାଇଥିଲି ବିସ୍ ବିସ୍କୁଟ୍ ଖାଇଥିଲି।ଆଉ ବିସ୍କୁଟ ଚା।
ଓହୋ, ଦେହ କେମିତି ଅଛି?
ଏବେ ଭଲ ଅଛି।
ଆଜ୍ଞା। ମୁଁ ବହୁତ ଭଲ ଅଛି। ତମ ଘରେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ମୁଁ କଣ କହୁଥିଲି କି ବନ୍ଧୁ ତମ ଉଁ ତମ ଗ୍ରାମରେ କେବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଆଜ୍ଞା, ହୁଁ ବହୁତ ଥର ହେଇଛି। ଆମର ଗ୍ରାମରେ ହେଇଛି, ଆମ ପଡ଼ିଆରେ ଖେଳ ବି ଆମ ଗାଁ ପଡ଼ିଆରେ
ଆଛା, ମୋର କହିବାର କଥା, ତମ ଗାଁରେ ଏଁ ଏଁ ଏଁ କୋଉ ମାନେ ହିଁ ଟୁର୍ଣ୍ଣାମେଣ୍ଟ କରନ୍ତି। ଯେପରି କିି ଛୋଟ ପିଲା କରନ୍ତି, ନା ବଡ ପିଲା କରନ୍ତି, ନା ସମସ୍ତେ ମିଶି
ଆମେ ବଡ ଛୋଟ ବଡ ଭାଇ ଭଉଣୀ ଯଉ ଯଉ ଭାଇ ଛୋଟ ବଡ ଭାଇ ସବୁ ମିଶିକି ଆମେ କରୁ।
ଆଚ୍ଛା ଖେଳରେ କେତେଟା ଟିମ୍-ଇ-ଇମ୍ ଅଂଶଗ୍ରହଣ କରନ୍ତି?
କଉ ଷୋହଳଟା ଟିମ୍ ହିଁ ଡାକୁ। ସବୁ ବେଳେ ବହୁ ଟିମ୍ ହେଲା ବତିଶ ଟା ଟିମ୍ କି ଡାକୁ।
ଆଛା, ମାନେ କଣ କେମିତି ଖେଳ କରାଯାଏ?
ଆମେ ଫାଷ୍ଟ ରାଖିବୁଟିମ୍ ମାନେ ସମସ୍ତଙ୍କୁ ପିସୟ ଦବୁ ତାଙ୍କୁ ପ ଚେରୁ ସେ ଆସିବ ନା ନାହିଁ? ସେ କହିବେ ସବୁ ହଁ ଆସିବେ। ଯିଏ ମନା କରି ତାଙ୍କୁ ଆମେ ଦବୁନା ପିକ୍ଚର ତାପରେ, ଆମେ ଟେଣ୍ଟ ଏର ମାନେ ଯାଇଥିବୁ ଆଣିବୁ, ଟେଣ୍ଟ ଫେଣ୍ଟ ବାନ୍ଧିବୁ, ମାଇକ୍ ବାନ୍ଧିବୁ। ଆମେ ମାନେ, ତାପରେ କେତେ ମାନେ ଦିନଷ ଆସି ଦୋକାନ ହେଠି ଆମର, ଅଲଗା ଗୋଟେ ଦୋକାନ ପଡ଼େ, ସେଠି ବଲ୍ ଦୋକାନ ପଡ଼େ। ଅଲଗା ଗୋଟେ ବଲ୍ ଦୋକାନ ପଡ଼େ। ସେଠୁ ଆମର ବଲ୍ କିଣା ହବ।
ଆଚ୍ଛା-ଆ-ଆ-ମ ଟେଣ୍ଟ ବନ୍ଧା ହୁଏ, ଭୋଜି ଭାତ ହୁଏ।
ହୁଁ, ଖେଳ ଆମ ଯୋନ ଫାଇନାଲଟା ସ ସରିବ, ସେଇନ ଆମର ଭୋଜି ଭାତ ହିଁ ହୁଏ। ଫାଇନାଲ୍ ଦିନ ସବୁ ଛୁଆ ରୁହନ୍ତି, ସ- ମଧ୍ୟନ୍ତି ଆମେ ଭୋଜିଟା ହିଁ କରୁ।
ଗୋଟେ ଟିମ୍ ଗୋଟେ ଗୋଟେ ଟିମ୍ ରେ କେତେ ଜଣ ଲୋକ ଖେଳନ୍ତି?
ଅଁ ଗୋଟେ ଟିମ୍ ରେ ଏଗାର ଜଣ ହିଁ ଖେଳିବେ। ଆଜ୍ କେ ଦି ଇନ୍ଜର ମାନେ ଏକାରକମ ମାନେ ଇଞ୍ଜର ହେଲା ହାତ ତ ଭାଙ୍ଗିଗଲା। ତାଙ୍କ ବଦଳରେ ତାଙ୍କ ପିଲା ଆଉ କେହି ଖେଳି ପାରିବେ।
ଆଚ୍ଛା, ଏଇ ଖେଳରେ କେତେ ଜଣ ଅମ୍ପେୟାର ରୁହନ୍ତି ଓ କେତେ ଓଭର ବିଶିଷ୍ଟ ଖେଳ ହୁଏ? ଏବଂ ଜିତିବା ଦଳକୁ କଣ ପୁରସ୍କାର ମିଳେ? ହାରିବା ଦଳକୁ କଣ ପୁରସ୍କାର ମିଳେ?
ଆମର ଫାଷ୍ଟ ଖେଳ ଅମ୍ପେୟାର ଦି ଜଣ ରହିବେ। ଅମ୍ପୋର ହେଲା ଆମର ଦି ଦି ଜଣ ରହିବେ। ଆଉ ଜିତିଲା ବାଲାଙ୍କୁ ଟ୍ରଫି ମାନେ ତାଙ୍କୁ ଟ୍ରଫ୍ ଦିଆ ହୁଏ ଆଉ ପଇସା ହିଁ ଦିଆ ହୁଏ। ଆମ ପଇସା ଅନୁସାରେ କେତେ ମାନେ ଯେତେ ଆମର ଇଏରେ ଭାଇ ଭଉଣୀ ମାନେ, ଆମେ ଯଦି ଗୋଟେ ଥିବୁ, ଆମ ଭାଇ ଆଉ ଏ ସେତିକିବଳେ ଆମେ ଇଏ କରୁ।
ଆଚ୍ଛା ମୋ କହିବାର କଥା ହେଲା, ଆପଣ-ଅ-ଅ ଯୋଉଁ ଅମ୍ପେୟାର ଦି ଜଣ ରୁହନ୍ତି, ଭଲ ସେ ଖେଳକୁ ପରିଚାଳନା କରନ୍ ନ୍ତି, ନା କିଛି ଇଁ ଝଗଡା ମଗଡା ହୁଏ।
ନା ନା ଆମ ଓମ୍ ପେରେ ଭଲରେ ହିଁ ରୁହନ୍ତି, ବୋଲି ଆମେ ଭଲସେ ହିଁ ରଖିଛୁ। ଆମ ଝଗଡା ଭଗଡା ଏତେ କିଛି ହୁଏନା। ଝଗଡା ହୁଅନ୍ତି ପ୍ଲେୟାର ମାନେ, ତାଙ୍କ ନିଜ ନିଜେ ଖେଳନ୍ତି। ତାଙ୍କ ଇଏରେ ତାଙ୍କ ନିଜ ନିଜ ଭିତରେ। ଝଗଡା ହିଁ ହୁଅନ୍ତି।
ଆଛା, ଏଇ ଝଗଡାରେ କିଛି ପୋଲିସ ମୋଲିସ ଆସନ୍ତି ନା ସେମ
ନା ନା ନା ଗାଁରେ ଯିଁନ ନର୍ମାଲ ସମାଲଦଉ ଆମେ। ଆମେ ସମ୍ଭାଳୁ କିଛି ଝଡା ହୁଏ ନା, ଆମେ ଗାଁରେ ସମାଧାନ କରି ସେଇଠି ଖେଳ ଖେଳ ଭିତରେ ତାଙ୍କୁ ସମା ଧାନ କରିଦବୁ ଖେଳ ସଇଲା ପରେ। ତାପରେ ଏତି ଆମର ଝଗଡ଼ା ହିଁ କରୁନା।
ଆଛା ମୋର କହିବାର କଥା ହେଲା କି! ଏଇ ଏଇ ଖେଳରେ ଲୋକମାନେ ଖୁସି ଅନୁଭବ କରନ୍ତି? ନା
ହୁଁ ହୁଁ ଲୋକ ବହୁତ ଆସନ୍ତି, ଆମ ପଡିଆକୁ ଲୋକମାନେ ବହୁତ ଦେଖନ୍ତି ଖେଳ ଆସିକି ଦେଖନ୍ତି। ଆଉ ଲୋକମାନେ କିଛି ସାହାଯ୍ୟ ବି କରନ୍ତି। ସେ କାର ଆମର ବହୁତ ମାନେ ଇଏରେ କଥା ହେଇକି ମାନେ ବଡ ଭାଇ ଆମ ସା ପ୍ରତି ଗାଁ ଯୋଉ ଏଠୁ ବାଉଣ୍ଡି କରେ ରୁହନ୍ତି ବହୁତ ଛୁଆ ଛୋଟ ଛୋଟ ଛୁଆ ମାନେ ସାନ ଭାଇ ହେବେ। ସିଏ ରୁହନ୍ତି ବଲ୍ ଫଲ ହେଲେ ଆନ ସିଏ ଆଣି ଦିଅନ୍ତି କାଳେ ବଲ୍ ହଜିଯିବ। ଆମ ଆମର ବଡ଼ ଗ୍ରାଉଣ୍ଡ ଅଛି, ଟିକେ ଆମର ବଣ ଟିକେ ଅଛି। ବଣରେ କାଳେ ହଜିଯିବ ବୋଲି ସେଥିପାଇଁ ଆମେ ଖେଳୁ ଇଏ କରୁ।
ଆଚ୍ଛା ମୋର କହିବାର କଥା ହେଲା ଛୋଟ ଭାଇ ଉଁ ବହୁତ ଦୂରରୁ ଲୋକ ଆସନ୍ତି ନା ନାଇଁ।
ଆଜ୍ଞା।
କେତ କେତେ ଦୂରରୁ ଲୋକ ଆସିକି ଇଏ କରନ୍ତି ଦେଖନ୍ତି ଖେଳ?
ଉ ବହୁତ ବହୁତ ଦୂରରୁ ହିଁ ଆସନ୍ତି ଖେଳ ଦେଖନ୍ତି, ଆମର ଛକରୁ ଆମ ବଜାରରୁ ହିଁ ଆସନ୍ତି ଖେଳ ଦେଖନ୍ତି। ଆଉ ଆମ ମେଣ୍ଟ ମାନେ ତାଙ୍କର ଯେ ଆମ ଗାଁ ରେ ସବୁ ଛୁଆ ଦେଖିବେ ଆମ ଗାଁ ପାଖେରେ ଯୋଉ ତା ତାଙ୍କ ଗାଁ ସିଏ ଦେଖିବେ ଆସନ୍ତି ଆଉ ତାଙ୍କ ସେମାନେ ତାଙ୍କ ମାନେ ସାନ ଭାଇ ବ ବଡ଼ ଭାଇ ସବୁ ଆସନ୍ତି ଆମ ଗାଁ ପାଖେରେ ଯୋଉ ଗାଁ।
ବନ୍ଧୁ ମୋର ମୋ ମୋର ଗୋଟେ କଥା ଶୁଣନ୍ତୁ। ବନ୍ଧୁ! ଏଇ ଖେଳରେ ତମ ଗ୍ରାମର ପଡ଼ିଆରେ ବହୁତ ଲୋକ ହୁଅନ୍ତି ନା କମ୍ ଲୋକ? କୁହନ୍ତି ଖେଳକୁ ଉପୋଗ ଖେଳକୁ ଖେଳକୁ ଖେଳକୁ ଉପଭୋଗ କରିବା ପାଇଁ ପ୍ରଚୁର ପରିମାଣରେ ଲୋ କ ଆସନ୍ତୁ ଏଇନା ଲୋକ ଆସନ୍ତନି ଖେଳ ଦେଖିଆକୁ।
ଆମର ଯେତେବେଳେ ଫାଷ୍ଟ ଖେଳ ହୁଏ, ଫାଷ୍ଟ ଫାଷ୍ଟ ଆମର ଟୁର୍ଣ୍ଣାମେଣ୍ଟଟା ହବ। ଖେଳ ହବ ପଡିଆରେ ସେତେବଳେ ଟିକେ ଫାଷ୍ଟ କମ ଲୋକ ହେବେ, ଏତେ ଜାଣି ନଥିବେ ନା କମ୍ ଲୋକ ହେ ବେ ଫାଷ୍ଟ ଆମର କମ୍ ଲୋକ ହେବେ ତାପରେ ଯେମତି ଲୋକ ଜାଣ ଣିବେ ମାର୍କେଟରୁ ସବୁ ଜାଣିବେ। ବହୁତ ଲୋକ ହୁଅନ୍ତି ଆମ ଗ୍ରାଉଣ୍ଡ ଆମ ପଡିଆରେ ଫୁଲ୍ ହିଁ ହେଇଯାଆନ୍ତି। ଲୋକମାନେ।
ଆଛା ମୋର କହିବାର କଥା ଉଁ ମୋର କହିବାର ତାତ୍ପର୍ଯ୍ୟ ଏଇଆ ଯେ
ଆଜ୍ଞା।
ପଡ଼ିଆରେ ଖେଳର ଶେଷ ଦିନ ମାନେ କୌଣସି ଇଁ ଗେଷ୍ଟରେ ଆସନ୍ତି ନା ଉଁ ଗ୍ରାମରେ ବୟୋଜ୍ୟେଷ୍ଠ ଲୋକମାନେ ପୁରସ୍କାର ପ୍ରଦାନ କରନ୍ତି।
ଆମର ଗେଷ୍ଟ ଆସନ୍ତି ଖେଳ ଚାଲିଥିଲା ବେଳେ ଗେଷ୍ଟ ଆସନ୍ତି, ଫାଇନାଲି ଗେଷ୍ଟ ଆସନ୍ତି ଆଉ ମା ମାନେ ଖେଳ ଚାଲୁଥିବ ମଝିରେ ଯେତେବେଳେ ମଝି ସେ ଟୁର୍ଣ୍ଣାମେଣ୍ଟ ହୁଏ ମାନେ ଦି ତିନଟା ଖେଳ ପରେ ସେତେବେଳେ ବି ଆସନ୍ତି ଗେଷ୍ଟ ସି ଯାଆନ୍ତି ଆଉ କି
ଆଚ୍ଛା ଆଚ୍ଛା ମୋ ମୋର କହିବା କଥା ତମ ଗ୍ରାମରେ ସବୁ ବର୍ଷ ଖେଳ ହୁଏ। ନା ଖେଳ ହୁଏନି।
ଆମର ସବୁ ବର୍ଷ ଖେଳ ହୁଏ, ଆମ ଗ୍ରାମରେ। ଏଇ ବର୍ଷ ଖେଳ ହେଇନି। ଆମର ଏ ବର୍ଷ ଟିକେ ଆମର ଟିକେ ଡିଷ୍ଟ ମାନେ ଝଗଡା ହେଇଚି ଆମ ପିଲାଙ୍କ ଭିତେରେ। ଆମେ ଏ ବିଷୟରେ ଟିକେ ଖେଳ ମାନେ କରିନୁ ଖେଳ, ଆମେ ହଉଛୁ ଭାବୁଚୁ ଖେଳ କରିବୁ ବୋଲି।
କଣ ପାଇଁ ଝଗଡା ହେଇଛି କାରଣ କଣ?
ହଁ କ୍ରିକେଟ ଇଠୁ ଆମର ଆଛ, ଯୋଉ ହେଇଥିଲା ଖେଳ ଯୋଉ ଟେଣ୍ଟ ବା ଯଉ ମାଇକ ଭାଇଲ ଆସିଥିଲା, ତାଙ୍କୁ କେହି ପଇସା ଦେଇନଥିଲେ ବୋଲି ସେ ଆମ ଝଗଡା ହିଁ ଗଥିଲେ ସେ ମାନେ ସେ ପା
ଶୁଣ ଶୁଣ ଶୁଣନ୍ତ ବନ୍ଧୁ ମୋର କହିବାର କଥା ଖେଳ କ୍ରିକେଟେ ଟ ତ ମନୋରଞ୍ଜନ ପାଇଁ ତାହେଲେ ଝଗଡା କଣ ପାଇଁ କରୁ ଏଇ ତମ ଗ୍ରାମରେ ତମ ଗ୍ରାମରେ ତ ଭଲ ସବୁ କ୍ରିକେଟ ଖେଳନ୍ତି, ସବୁ ପିଲାମାନେ ତ ଝଗଡା କଣ ପାଇଁ?
ଆମ ଝଗଡା ହେଇ ଝଗଡା ହେଇନି ଆମ ଟେଟ ବା ଯୋଉ ଆସିଥିଲେ, ତାଙ୍କୁ ପଇସା ଦିଆଇନଥିଲା ବୋଲି ସେଇଥିପାଇଁ ଇଏ ହେଇଥିଲା ମାନେ ଏତେ ଝଗଡା ହିଁ ହଉଥିଲା।
ଆଛା, ଝଗଡା ପରେ ତମ ଗ୍ରାମରେ ବୟସ୍କ ଲୋକମାନେ ମାନେ ବସିକି ଏକକୁ ସଫା କରିକି ଝଗଡ଼ା ଟାକୁ ଉ ହ ଝଗଟାକୁ କମ୍ପ୍ରମାଇଜ କରିବାରିଥିଲା।
ଆଜ୍ଞା। ଚମ ଯେଉ ଯେଉ ଝଗଡ଼ା କମ୍ପ୍ରାଇ ଯେ ହବ ସେଇଟା ଏଇ ବର୍ଷ ଆମର ପିଲାଙ୍କ ଭିତରେ ବୁଝାବୁଝି, ହଉଛି ବୁଝୁଛନ୍ତି ଛୁଆ କଣ ନହିଁ କିି କଣ କରିବେ ବୋଲି, ସେଥିପାଇଁ ଆମେ ଟିକେ ବଡ଼ ହଇ ମିଟିଂ ବସିବ ଖେ ସେଟ ସେଠି ମିଟିଂ ବସିବ ଆମ ପଡ଼ିଆରେ, ସମସ୍ତେ କହିବେ କଣ ନାହିଁ କଣ ହେଇଛି ଆମ ଆର
ଶୁଣନ୍ତୁ ବନ୍ଧୁ ଶ ଶୁଣନ୍ତୁ ବନ୍ଧୁ କ୍ରିକେଟ ଖେଳ ଟି ହଉଛି ଏ ଏକ ଭଲ ଖେଳ ଯଦି ତମ ଭିତରେ କିଛି ଝଗଡା ହେଇଛି କିଛି ତ୍ରୁଟି ମତ ଦେଖା ଦେଇଛି ତାହେଲେ ତମେ ତମ ତମ ଗ୍ରାମର ବୟସ୍କ ଲୋକ ଏବଂ ତମ ଯୁବପିଢିକୁ ନେଇକି ଏକ ସଭା ଆୟୋଜନ କର ସଭା ଆୟୋଜନ କରିକି ଝଗଡା ଟା କଣ ପାଇଁ ହେଇଛି ଏହାକୁ ଏଇ ଏଇ ଝଗଡାଟି କି ଦୂର ଦୂର କରାଅ ଦୂର କଲେ ଯଥାଶୀଘ୍ର ଦୂର କଲେ କ୍ରିକେଟ ଖେଳ ଟି ଆଗକୁ ଚଳିବ ତମ ଗାଁ ର ବହୁତ ନାଁ ଅଛି ତେଣୁ ଝଗଡା କଲେ କ୍ରିକେଟ ରେ କୌଣସି ପ୍ରକାର ଲାଭ ହବ ନା ବରଂ ନିଜ ଗ୍ରାମ ଗ୍ରାମ ଭିତରେ ନିଜ ପିଲାଙ୍କ ସହିତ ମତାନ୍ତର ସୃଷ୍ଟି ହୋଇଥାଏ ତେଣୁ କରି ତେଣୁକରି ଏକ ସଭା ଆୟୋଜନ କର ସେଇସବାରେ ଏଇ ଝଗଡ଼ାଟିକୁ କିପରି ବନ୍ଦ ହେବ ଏବଂ ଖେଳ କିପରି ଆଗକୁ ଚାଲିବ ସେଇପରି ଭାବରେ କାର୍ଯ୍ୟ ଅନୁଷ୍ଠାନ କର।
ସେଇଟା ଆପଣଙ୍କୁ କ ଯୋଉ ଆପଣ କହୁଛନ୍ତି, ମା ବଡ ଭାଇ ସବୁ ବସି କଥା ହେଇଛନ୍ତି ଝଗଡା ଭାଇ ହେବେନି ସବୁ ବସିବେ କଥା ହେବେ ଆଉ ଆପଣ ମାନେ ଆମ ଫିଲ୍ଡରେ ପଢିଆର ଆସି, ଆପଣ ହିଁ ଦେଖିବେ ଆମର ଏ ବର୍ଷ ମାନେ ଆମ ରାତିରେ ହେଇକି ହି ହବ ଆଉ ଆମ ବଡ ଭାଇନା ସବୁ ବସିକିନା କଥା ଆମ ଆଲୋଚନା ହବ ଆଉ ଏମିତି ଆମ ହେଇକିନା ଆପଣଙ୍କୁ ମାନେ ଜଣେଇବୁ।
ଆଚ୍ଛା ବନ୍ଧୁ ମୋର କହିବାର କଥା ହେଲା, ମୋର କଥା ଆପଣଙ୍କୁ କୌଣସି ଖରାପ ଲାଗୁଚି କି?
କିଛି ଖରାପ ଲାଗୁନି। ଏବେ ମୋ ଭାଇ ମୋତେ କହୁଥିଲେ ଯିବାକୁ ଟିକେ ମାର୍କେଟ, ଆପଣଙ୍କୁ କୁ ଆସିଲେ କଥା ହେଲେ।
ଆଚ୍ଛା ଠିକ ଅଛି, ବନ୍ଧୁ ମୋର ଆମ ଘରେ ବି ଫୋନ କଲେଣି ମତେ ମୋ ମା ମୁଁ ଆପଣଙ୍କୁ ଟିକେ ଛାଡ ଫୋନ କରୁଛି ରହୁଛି ବନ୍ଧୁ।